ହାଲୋ।
ହ୍ୟାଲୋ ହ୍ୟାଲୋ। ହ୍ୟାଲୋ।
କୁବେଲା।
ହ୍ୟାଲୋ କିଟୁ ହ୍ୟାଲୋ।
ହ୍ୟାଲୋ-ଓ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭୁଛିି।
ହଁ ମତେ ଶୁଭୁଛି।
ହଁ ମତେ ବି ଶୁଭୁଛି।
ତ ହାଲୋ ହାଲୋ କାହିଁ ହଉଚେ ଆମେ ସେତେବେଳଠୁ।
ହଁ-ହିଁ-ହିଁ।
କଣ କରୁଥିଲ?
ଏଇଠି ବସିଥିଲି ଆଉ।
କୋଉଠି ଛାତ ଘରେ?
ନା ନା। ମତେ ଟିକେ ଥଣ୍ଡା ହେଇଯାଇଛି ତ ଘରେ ବସିଛି ହଁ।
ବର୍ଷାରେ ମଜା ଲାଗୁଥିଲା ନା ଏକ୍ଜାମ ଦବାକୁ ଯିବାକୁ।
ହୁଁ।
ଓଦା ହେଇକି। ଖାଇଛ କଣ ସନ୍ଧ୍ୟାବେଳେ?
ତମ କ୍ୟା ମୁଁ ଏଠି ଖାଇଥିଲି କଣ ବିସ୍କୁଟ ଆଉ କ୍ଷୀର।
ହୁଁ ଆଚ୍ଛା। ହୁଁ କୁହ କଣ କହୁଛ?
ତୁ କଣ କରୁ
କହୁନ। ମୁଁ ବସିଥିଲି। ବସିଥିଲି। ଫୋନ ଦେଖୁଥିଲି କଥା ହଉଥିଲି ତାପରେ, କଲ୍ କଲ ମୁଁ କଲ କରିଚି ସରି। ଖାଇଥିଲ କଣ?
କହିଲିବା କ୍ଷୀର ବିସ୍କୁଟ।
ଓ ହଁ ହଁ।
ତୋ ଭଏସ୍ ଏଥିରେ ଭଲ ଶୁଭୁନି।
ହି-ହି-ହି-ହି।
ଟିକେ ଅଧିକା ବଡ ଲୋକ ମାଚର ଲୋକ ଭଳିଆ ଶୁଭୁଚି ଭଲ ଲାଗୁନି କଥା ହବାକୁ ଏଥିରେ।
ଆଉ ରାତିରେ ଖାଇବା କଣ ହେଇଚି?
କେଜାଣି ମାମା କରିବ ରୁଟି ଭଜା ତରକାରୀ କଣ।
ବୋଉ ପ୍ୟାକିଙ୍ଗ ଚଲେଇଛି ଯିବ ବୋଲିି ପୁରା ରେଡି କରିସାରିଲାଣି।
ହଁ ସେଇ ତ ଖାଲି ଥର ଥର ଯିବାକୁ ଆଉ।
ହଁ ଆ ତର ତର ଯିଆକୁ ହୋଉ ପୁରା ମାସେ ରହିବ ପୁରା ଖୁସି ମାନେ
ମାସେ କଣ ପାଇଁ କଣ କରିବେ ସେଠି ମାସେ ରହିକି?
ବୁଲିବ ରହିବ ତା ପାଖେ। ଆଜି ଏ ଯେ ବର୍ଷା ଆଜି ଜୋରରେ ହେଇଥିଲା ତମର ରୋଡ ସଫା ହେଲା ସେପଟ ସାଇଟ୍?
କେଜାଣି ମୁଁ ଯାଇନି ଆଉ ବାହାରକୁ ଦେଖିନି।
ହଁ କରିଥିବେ ସଫା କାଇହିଁ ଲୋକ କାଲି ପୁଣି ଯିବେ କିଏ କୁଆଡେ କଣ ଯିବ। କରିବେନି ଲୋକ ଗାଳି କରିବେ।
ହୁଁ।
ତିନିଟା ଲୋକଙ୍କର କଣ ହେଇଛି ଠିକ ଅଛନ୍ତି ନା କଣ ବେଶୀ କିଛି ହେଇଛି?
କେଜାଣି କହୁଥିଲେ ତ ଇଞ୍ଜୁର୍ଡ ହେଇଚନ୍ତି ଜୋରରେ ଜାନିନି ଆଉ କଣ ହେଇଚି,
କଣ ବିଜୁଳି ଘଡଘଡି ମାରୁଥିଲା କି?
ହଁ ହଁ।
ବିଜୁଳି ଘଡଘଡି ସେମନୀ ସେପଟେ କିଛି ହଉନଥିଲା ଝିପ୍ ଝିପ୍ ଝିପ୍ ଝିପ୍ ପକଉଥିଲା ଖାଲି ପୁରା ଝିପ୍ ଝିପ୍ ମାନେ ପୁରା କମ ଜୋର ବି ହେଇନି ଟୋଟାଲି,
ନଁ ଏପଟେ ଜୋରରେ ବର୍ଷା ହେଇଛି।
ଆଜି ମୁଁ ଏତେ ଏପଡ୍ ସେପଡ୍ ହେଇଚି ଉପର ତଳ ଫୋର୍ଥ ଫ୍ଲୋର ଯା, ଥାର୍ଡ ଫ୍ଲୋର ଯା, ସେକେଣ୍ଡ ଫ୍ଲୋର ଯା, ପୁଣି ଫାର୍ଷ୍ଟ ଫ୍ଲୋର ପୁଣି ଫାର୍ଷ୍ଟ ଫ୍ଲୋର ରୁ ସେକେଣ୍ଡ ଫ୍ଲୋର,
ହ ହଁ ଯେ ଯେତିକି ଝଡିଥିବୁ ପୁଣି ସେ ବିରିୟାନୀ ଖାଇକି ପୁଣି ସେତିକି ଗେନ୍ କରିଦେଇଥିବୁ।
ହଁ ହ ହଁ ଏଇଟା କୋଉଠି ଲେଖା ହେଇଛି?
ତମେ କଣ ଖାଇଲକିି ଦିଇପହରେ?
କାଣ?
ଦି ପହରେ କଣ ଖାଇଥିଲ?
ଦି ପହରେ ମୁଁ କଣ ଖାଇଥିଲି ଭାତ, ଡାଲମା, ସାଲାଡ୍।
ଏତିକି?
ହଁ।
ହଁ ଆଜି ଯାଇଥିଲ ସେପଟେ ନା ସେଇଥିପାଇଁ ବେଶୀ ରୋଷେଇ ହେଇନି।
ହୁଁ।
ସୋମା କୁ ପଚାରୁଥିଲି ସୋମ ର କ୍ଲାସ୍ ଚାଲିଥିଲା ତା ସହିତ କଥା ହଉଥିଲି ସାଢେ ତିନିଟା ଯାଏଁ ତାର କ୍ଲାସ୍ ଅଛି, ତମ ଭଳିଆ ନା?
ହଁ। କୋଉଦିନ ପଚାରିଥିଲ?
ହେଇଗଲାଣି ବୋଧେ ଦି ଚାରି ଦିନ୍।
ଓହୋ।
କଣ ହେଲା କି?
ତାର ଅଣତିରିଶ ରେ କ୍ଲାସ୍ ଷ୍ଟାର୍ଟ ହେଲା ନା।
ଓହୋ। ଉଁ ତମେ ଡ୍ରେସ୍ ପତ୍ର କିଛି ଆଣିଲନି?
ଡ୍ରେସ୍ କଣ ଆଣିବି ମୁଁ ତ ଏବେ ସିଓର୍ ନାହିଁ ଯେ ଏଠି ରହିବି କଣ ମୁଁ ଯାଇକି ଦେଖେ ଯେତିକି ଡେଲିଇଉଜ୍ ଡ୍ରେସ୍ ଅଛି ଆଉ କିଛିଟା ଡ୍ରେସ ଅଛି ନେଇକି ଯିବି। ସେଠି ଦେଖିବି ଯଦି ରହିଲେ ନେକ୍ସଟ୍ ମାସକୁ ହଁ ବାକି ଜିନିଷ ବାପା ନେଇଯିବେ ସେଠିକି, ଆଉ ଯଦି ଦରକାର ପଡିଲା ଡ୍ରେସ୍ କଣ କିଣିବି ଆଉ।
ହୁଁ-ହୁଁ।
କଣ?
ନା କିଛି ନାଇଁ ବୋଉ କହୁଥିଲା। ଆମର ଏକ୍ଜାମ ର ରୁଲ ରଖିଛନ୍ତି ଲାପଟପ୍ ରେ ଏକ୍ଜାମ ହବ। ତମ୍ ପାଖେ କେହି ବସିବେନି। ତମ୍ ପାଖେରେ ବଟଲ୍ ରହିବନି ପାଣି ବଟଲ୍, ତମ୍ ପାଖରେ ପେନ୍ ରହିବନି ପେପର୍ ରହିବନି। ଆଉ କିଛି ବି ଜିନିଷ ରହିବନି
ହଁ ଗୋଟେ କାମ କର କାମ କର ନହେଲେ ତୋ ଏକ୍ଜାମ ଦେ ମୁଁ ଦେଇ ତୋ ପା ପାଖରେ ବସି ମୁଁ ଫୋନ୍ ଧରି ବସିବି ମୁଁ ପେପର ପେନ୍ ଧରି ବସିବି।
ତା ଦ୍ଵାରା ଲୋକ ବି ମାନେ ଡିଟେକ୍ଟ କରିଦବ କାଳେ ଏ ଆଇ ମୁଁ ଜାଣିଚି କୌଣସି କେବେ ବି ଏ ଲୋକ ଗୋଟେ ସାମ୍ନାରେ ବସିବ ଆମ ଯଦି ଆଖି ହବାନ କିଛି ମାନେ ଚଲେଇବନି କିଛି ଗଲେଇବନି କ୍ୟାମେରା ପାଖରେ କ୍ୟାମେରା ଆଗରେ ତାର କି ଛି ବି ଜଣାପଡିବନି ସେ ଜଣା ହିଁ ପଡିବନି ସେ ଅଛି ବୋଲି।
ଓହୋ।
ହ କେ ଆଉ ସିଏ ଖାଲି କହୁଛନ୍ତି ଏମ୍ତି। ପୁଣି ଏମ୍ ସି କ୍ୟୁ ବି କୋତ୍ସିନ୍ନ କରିନିହାନ୍ତି, କଣ କରିଚନ୍ତି ନା ଫଇପ୍ ମାର୍କସ୍ ପଡିବ ଟୁ ପଏଣ୍ଟ ଫାଇପ୍ ମାର୍କସ୍ ର ପଡ଼ିବ ଆଉ ୱାନ୍ ମାର୍କ ର ପଡିବ ତାକୁ ପୁଣି ଆମେ ଟାଇପ୍ କରିକି ଲେଖୁ। ଦି ଘଣ୍ଟା ଏକ୍ଜାମ୍ କେତେଟା କୋଶ୍ଚିନ୍ ପକେଇବେ ସେଟା ବି ଠିକ୍ ନାହିଁ, ତାକୁ ଆମେ ବସିକି ଲେଖିବୁ। କାହାର ଯଦି କୋଉଠି ନ ମନେ ପିଇଲା କାହାର ଟାଇପିଙ୍ଗ ତ ସ୍ପିଡ୍ ନଥିବ, ବହୁତ୍ ପିଲାଙ୍କର ଟାଇପିଙ୍ଗ ଯେତେ ଟାଇପିଙ୍ଗ୍ ହଉ କେତେବେଳେ କୋଉଠି ମିଷ୍ଟେକ୍ ହେଇଥିବ ସ୍ପେଲିଂ ଗଲା ସଇଲା। ଆମେ ତ ଇଣ୍ଟର୍ନସିପ କରିଥିଲୁ। ଇଣ୍ଟର୍ନସିପ୍ କରିଥିଲୁ ମାସେ ତଥାପି ହଁଇଟ କମଛିଛେଟ ଛୁଛେଟି ଛୁଟି ଲାଗୁଛି। ଆଜି ଯାଇଥିଲି ସେଠି ମୋରଚ ଓଙ୍କା ଆର ବର୍ଷ ବାହାରିଥିଲା ମୋର ପି ଡି ଏଫ୍ ଟା ଥିଲା। କଲେଜ ରେ ଦେଇଦଥିଲି। ତାପରେ କେମିତି ଗୋଟେ ଫୋନ କଟି ଯାଇଛି ହେଲା ତ ୋ କିଫ ହଁ ଟୋଟାଲ ମତେ ଏବେ ବଙ୍କଙ୍କଡ ମାଗୁଛି ମୋ ପାଖରେ ନାଇଁ କଲେଜ ଯାଇକହିଲା ମ୍ୟାାମୋେ କହେ ତୋ ଯାଇ ତାଙ୍କ କୁଡା ମେ ରିଥିବୁ ନା ସାନକୁ ଯାଇକ କହିଲି ସାର୍ ଦିଆ ହେଇଥିଲା ଆଡମିସନ ବେଳେ ଥିବ ଦେଖୁନାହାନ୍ତି। ତାଦ ଦେଖିଲେ ଥିଲା ମତେ ଦେଲେ।
ହୁଁ ହ।
ତାପରେ ସାର୍ ମତେ କହିଲେ ଆହୁରି କିଛି ଦରକାର ସେ ବ୍ୟାଙ୍କ ବାଲା କରିଛି ବ୍ୟାଙ୍କ ବାଲା ଚା ଲାଗୁ ବଙ୍ଗ ଲାଗୁ ଯାହା ଅଛି ନାାଇ ଆ ମାନେ କଲେଜ ଯାହା ଅଛି ନି ଆ କ ସ ମ ବି ଟେକେଇ ନେଇଛି ସେଇଠି
ହ
ଆଗ ଯାହା ଅଛି ନାଇ ଯାହା ଅଛି ନାଇଁ ସେମାନେେ କଣ ତା ମାନେଟା କଣ କହିବ ନା କଣ କଣ ଦରକାର ସେଇଟା ମୁଁ ନେଇକି ଯିବି ସାର୍ କହିଲେ ସେ ସେପ୍ଲିକସନ ଲି ସେଠି ଦେଲି ସେଠିକି ଦେଇକି ଆସିକି ବାାର ବି ଆଇ କଲେଜ ବସିଲି ଯେ ସିଟ ରେ ସେ ଏସି ବସ ପାଣି ଠପଠପଠପଠପା ପ ନମସ୍କାର
ଆ ହୁଁ
ଆ ସେଜ
କଣ
ତମେ କନା କଛ ଚା ତା ଖଚ
ସପ
ଆରେ
ହଁ ହ
ଆଜ୍
ହଁ।
ହ।
ହେ କ୍ଲାସ ବିଷୟରେ ରହୁଛ କୋଉଠି? ଆଉ ଘରେ କଣ ସି ତା ପଚାରିଲା ସି ଯା ମତେ ପଚାରଥିଲା ସେ ଫାମିଲି କେତେ କଣ? ହ ହଁ ଆଉ ତା ବାବା କଣ କରନ୍ତି ତାଙ୍କ ବାବାଙ୍କ ଦେହ ଭଲ ଲାଗେ ଏମିତି ସେ ଥାଉଥିଲେ। ତାର ପ୍ଲସ ଟୁ ସରିବା ଦି ବର୍ଷ ମାନେ ତୋଳ ଏଜରେ ହବ ସେ ହୁଁ ତ ତାରଉ ଭାଇଉ ବଡଉ ବଡ ଭଉଣୀ ଜଣେ ଅଛନ୍ତି ସାନ ଭାଇ ଜଣେ ଅଛି। ତ ତା ବାପା ଚାଷ ବାପା ଚାଷ କରନ୍ତି ତ ପଢାପଢି ପ୍ରୋବ୍ଲେମ ଟିକେ ହେଲା।
ଉୁଁ ହୁଁ।
ହୁଁ ତ। ସିଏ ଆଉ ଆଗକୁ ସିଏ ପଢି ପାରିଲାନି ତ ସାନ ଭାଇଟା ପଢିବ ବୋଲି ସିଏ ଆଉ ପଢି ପାରିଲାନି।
ସେ ସାଲେ ପୁର ନା କୋଉଠି ରହୁଛି।
ସେ ଦିନ ଲିପ୍ସା ଆସିଥିଲେ ହାଲୋ
ହଁ କହ ହଁ ହଁ କହ।
ହଁ।
ତ ଲିପ୍ସା ଯେତିକି ଉଠେଇଛି ସେ ଯୋଉ ଏକାମ୍ର ବନରେ ମୁଁ କହିଲି ତୋତେ ଆଉ କୋଉଠୀ ଜାଗା ମିଲାନି ଏଇଠି ଆସିକି ଉଠଉଚୁ ପୁଣି ସେ ସତୁରି କି ଅଶୀ ଟା ଖଣ୍ଡେ ଫଟୋ ଉଠେଇଛି। ସେ ପୁଣି ଆସିଛନ୍ତି କୋଉ ଟାଇମ ରେ ତା ସାଢେ ଚାରି ପାଞ୍ଚଟା ସେ ସନ୍ଧ୍ୟା ହେଇହେଇ ଆସୁଛି। ବେସି ଲାଇଟ ପଡ଼ୁନି। ଆଉ ଅଶ୍ଵିନ ଫୁନ୍ ପୁରା ବିୟୁଟି କାମେରା ପୁରା ଫୁଲ କରିଦେଇଚି ଫୁଲ କରିଦେଇଚି ମୁହଁ ଟା ଗୋଟେ କେମିତି ଅ ଅବାଗିଆ ଆସେ ମାନେ ରିଅଲ ଫେସ୍ ଭଳିଆ ଆସେ।
ଚୁନ ମାଲା ଭଳିଆ ଦେଖାଉଛୁ।
ହଁ ମାନେ ଲିପଷ୍ଟିକ୍ ଟା ମାନେ କଁ ଲିପଷ୍ଟିକ୍ ଟା ଗୋଟେ ନର୍ମାଲି ଆମର ସେ ପୁରା ବୁଳି ଦେଲା ଭଳିଆ କେମତି ମିତି ଗୋଟେ ଦେଖାହୋଉଚୁ ମତେ କହିଲା ଲିପ୍ସା ଫଟୋ ଉଠେଇବୁ ମୁ ନାଁ ମତେ ଟୋଟାଲି କନି ଫଟୋ ଉଠେଇବାକୁ। ଏମିତିଆ ମୁଁ ମୁଁ ଟିକେ ଭଲ ଆସ ଲେ ସିନା ଉଠିବୁ।
ଭଲ ଲାଗୁଥିଲା ତ ଫଟୋ।
ସେଇଟା ମୁଁ ମୋ ଫୋନରେ ଉଠେଇଥିଲି ଯେତିକ ଉଠେଇଥିଲି। ମୁଁ ଦେଇଥିଲି ହସନି ମାନେ ଠିକ୍ କରୁଛି ସିଏ ଯୋଟା ତାର ଲିପସ ଟିକେ ମାନେ ପୁରା ଗ୍ଲୁ ଟୀକା ଫୁଲ କରିଦେଇଚି ମୁଁ କହିଲି ରସମ ତୁ ଫୁଲ କାଇଁ କରିଦଉଛୁ ନର୍ମାଲ ରହ ସେ ନର୍ମାଲ ଦେଖାଯିବ ଟିକେ। ସେ ଗୋଟେ କୁର୍ତ୍ତି ବିନ୍ଧି ଆଇଲା ତାର କୁର୍ତ୍ତି ଉଡି ଯାଉଥିଲା। କୋଉଠି ଉଠେଇବ କଣ ଉଠେଇବ।
ଅ ହ।
ଅ କୁଆଡେ଼ ଯାଇ ନଥିଲ ତ ବିନ୍ଦୁସାଗର ପାଖରେ ଦୋକାନ ଟା ନାଇଁ ଦେଖିନ ଖାଇଲେ ହେମାନେ ମୋମୋ। ଲିପ୍ସା ଅଶ୍ୱିନୀ ଖାଇଲେ କେପ୍ସି ମୋମୋ ଆଉ ସିଏ ଖାଇଲା ସଂଯୁକ୍ତା। ଷ୍ଟିମ୍। କହୁଥିଲେ ତ ଭଲ ହେଇଛି କେଜାଣି। ଆଉ ସେମାନେସେଠି ଖାଇଲେ ଛେନା ରାବିଡି। ଛେନା ଝିଲି
ହଁ ରାବିଡିରେ ଛେନା ପକେଇ ଖାଇଲେ ଭଲ ଲାଗେ।
ହଁ। ତମେ କାଲି ଯିବ?
ହଁ।
ହୁଁ। ଯାଆ ହଉ।
ହୁଁ ହୁଁ ହୁଁ।
ଉଁ ଷ୍ଟାଇଲ ମାରିକି ମନା କରୁଥିଲ ନା।
ମୁଁ କହିଥିଲି ଦେଖିବା ମନା କରିନଥିଲି।
ମତେ ହେଲେ ଯାଇ ଜିନିଷ ପତ୍ର କଣ ଏମିତି ଦରକାର ଯେମତି ଲଗ ବୋଲି ସେଇଥି ପାଇଁ କିଛି ଦରକାର, ଏଇ
ନା ମୁଁ ଖାଇବା ପାଇଁ ଖାଲି ଖାଇବା ସ ହଁ ସେଇଟା ତ ଅଛି, ଆଉ ନେଇ ଆସିଥିଲି ଅଲରେଡି।
ଓ ସେବଳ ଦକାର ନାଇଁ।
ଲୁଙ୍ଗି କିଣିବି ଲୁଙ୍ଗି।
ଏ ହେଁ ହେଁ ହେଁ ହେଁ ହୁଁ। ତମେ ପିନ୍ଧିବ ଲୁଙ୍ଗି?
ସି ହିଁ ହିଁ।
ଆଉ ଘରେ ସମସ୍ତେ କଣ କରୁଛନ୍ତି? ଅଙ୍କଲ ଆସିଲେଣି?
ନା କାମରେ ହାଇଛନ୍ତି।
ମୁଁ ରଖୁଛି ତମେ କର ନହେଲେ ମତେ।
କଣ?
ହାଲୋ।
ହଁ ହାଲୋ।
ହାଲୋ ହାଲୋ।
ହଁ ହାଲୋ।
ହଁ ମୁଁ କହିଲି କଲ।
ହଉ।
ଶୁଭୁଛି ହଁ।
ହଁ ହଁ।
ହଁ।